ହ୍ୟାଲୋ ହ୍ୟାଲୋ ଆଜ୍ଞା ମ୍ୟାମ୍।
ହଁ ଗୁଡ଼୍ ଇଭିନିଂ।
ଗୁଡ଼୍ ଇଭିନିଂ ମ୍ୟାମ୍ ଅଁ କଣ କରୁଥିଲେ?
ହେ ବସିଥିଲି ଆଉ।
ହଁ ଆପଣଙ୍କୁ ମୋ ଭଏସ କ୍ଲିୟର ଶୁଭୁଛି ତ?
କ୍ଲିୟର ଶୁଭାଜାଉଛି କୁହନ୍ତୁ।
ଜାଉ ଆପଣ ଷ୍ଟୁଡେଣ୍ଟ ନା ମାନେ ଏମତି କଣ ଜବ୍ କରୁଛନ୍ତି କି କଣ,
ନାଇଁ ନାଇଁ ମୁଁ ଷ୍ଟୁଡେଣ୍ଟ ଆପଣ?
ହଁ ମୁଁ ବି ଷ୍ଟୁଡେଣ୍ଟ।
ଉଁ ହୁଁ କଣ କଣ୍ଟିନ୍ୟୁ କଣ ଚାଲିଛି ପଢ଼ାପଢ଼ି?
ହଁ ମୋର ଏବେ କଣ୍ଟିନ୍ୟୁ ମୁଁ ଏବେ ପ୍ଲସଥ୍ରି ପାଇଁ ଆପ୍ଲାଏ କରିଛି। ତ ଆଉ ଆପଣ?
ମୋର ସେମିତି ପଢା ପଢି ସରିଲାଣି।
ଆଜ୍ଞା।
କମ୍ପିଟେଟିଭ୍ ପାଇଁ ପ୍ରିପେୟାର ହୋଉଛି ଆଉ।
ଆଚ୍ଛା।
ଆପଣଙ୍କର ପ୍ଲସ୍ ଟୁ ଆର୍ଟସ୍ ନା ସାଇନ୍ସ?
ହଁ ମୋର ମ୍ୟାମ୍ ଆର୍ଟ୍ସ।
ଆର୍ଟ୍ସ ଆ ହୁଁ ହୁଁ ଆମେ କଥା ହେଇଥିଲେ କି ଆଉ ଥରେ?
ନାଇଁ ମ୍ୟାମ୍ ମୁଁ କଥା ହେଇନି କେବେ ଆପଣଙ୍କ ସହିତ।
ଅ ହ ହ ଆଜ୍ଞା କୁହନ୍ତୁ?
ଉଁ ତ ମ୍ୟାମ୍ ଆପଣ ଦେଖିଥିବେ ଯେ ଆଉ ଅ ମାନେ ଆଗରୁ ବି କେତେ ଗୁଡିଏ ବ୍ୟବସ୍ଥା ନଥିଲା ମାନେ ସ୍ମାର୍ଟ କ୍ଲାସ୍ ବ୍ୟବସ୍ଥା ନଥିଲା ଏବେ କିନ୍ତୁ ସବୁ ସ୍ମାର୍ଟ କ୍ଲାସ୍ ବ୍ୟବସ୍ଥା ହେଲାଣି କେତେଗୁଡ଼ିଏ ଡେଭଲ୍ପମେଣ୍ଟ ବି ସ୍କୁଲ ମାନଙ୍କରେ ହେଲାଣି ତ ମାନେ ଆପଣଙ୍କୁ କଁ ଲାଗୁଚି? ପିଲାଙ୍କୁ ଏଇଟା କେ କେତେ ଦୂର୍ ପ୍ରଭାବ ପକେଇ ପାରୁଚି?
କ୍ଲାସ୍ ରୁମ୍ ହେଇଚି ଡେଭ୍ଲପ୍ ହେଇଚି। ସ୍ମାର୍ଟ କ୍ଲାସ୍ ରୁମ୍ ହେଇଚି ଡିଜିଟାଲ୍ ତ ସବୁ ହେଇଚି। ବଟ୍ ଏଇଟା ସମସ୍ତଙ୍କ ପାଇଁ ଆପ୍ଲିକେବୁଲ୍ ହେଇପାରୁନି।
ହଁ ମାନେ?
ଯେମିତି ଦେଖୁଥିବେ ଉଁ ଗରର୍ଣମେଣ୍ଟ କଥା କହୁଚି ପ୍ରାଇଭେଟ୍ ରେ ପ୍ରାଇଭେଟ୍ରେ ବି ସେମିତି ଅଛି ଗର୍ମେଣ୍ଟ କଥା କହୁଚି ଗଭର୍ଣ୍ଣମେଣ୍ଟ ସ୍କୁଲ ରେ କୋଉ ସ୍କୁଲ କୁ ଡିଜିଟାଲ ଦିଆଯାଉଛି ଟିଭି ଟିଭି ଦିଆଯାଉଚି ସ୍ମାର୍ଟ ବୋର୍ଡ ଦିଆଯାଉଚି ତ କୋଉ ସ୍କୁଲ କୁ ଦିଆଯାଉନି?
ଆଜ୍ଞା।
କୋଉ ସ୍କୁଲରେ ହଁ ଦିଆଯାଉଚି ସତ କିନ୍ତୁ ତାର କେୟାର ବି ନିଆଯାଉନି?
ସ୍ମାର୍ଟ ସ୍ମାର୍ଟ ବୋର୍ଡ଼ ଏଟା ତ ପ୍ରାଏ ମାନେ ହାଇସ୍କୁଲ୍ ଯୋଉଠି ଥିବ ସେଇଠି ହିଁ ଦିଆଯାଏ।
ହଁ ହାଇ ସ୍କୁଲ ରେ ତ ଦିଆଯାଉଚି। କିନ୍ତୁ କାହାର ଛଅ ମାସରେ ଭାଙ୍ଗି ଯାଉଚି। କିଛି ନିଆଯାଉନି ହେଲେ ତାର ଯୋଉ ରହିଚି। ଯେତିକି ପ୍ଲିପ୍ ପେୟାର କରିବା କଥା ଦିଆଯାଉନି। ଏବେ ହେଇ ରିସେଣ୍ଟଲି ଗୋଟେ ସ୍କୁଲ ଲେ ହୁଁ ପୂର୍ବ ବର୍ଷ ଲାଷ୍ଟ ଇୟର୍। ବର୍ଷାରେ ପାଣି ବୋଇକି ତାର ସବୁ ସ୍ମାର୍ଟ ବୋର୍ଡ଼ ସବୁ ତକ ଖରାପ ହେଇଯାଇଚି।
ଆଜ୍ଞା।
ହେଲା ତ ସେ ସ୍କୁଲ ଲେ ପିଲାମାନେ ସେଇଟା ବି ଇୟୁଜ୍ କରିପାରିଲେନି ପଢିପାରିଲେନି। ତ କୋଉଠି କୋଉ କୋଉ ଜାଗାରେ ପଢିପାରୁଚନ୍ତି କୋଉ କୋଉ ଜାଗାରେ ପଢି ପାରୁନାହାନ୍ତି। ତାପରେ ଯୋଉ ଇଏ ଦିଆ ହେଇଚି ଯୋଉ ଟ୍ୟାପ୍ ଦିଆହେଇଚି।
ଆଜ୍ଞା।
ତ କାମ କରିବା ପାଇଁ ଟିଚର ମାନଙ୍କୁ ବି ଟ୍ୟାପ୍ ଦିଆଯାଉଚି କୁହାଯାଉଚି ପିଲାମାନଙ୍କୁ ସେ ଟ୍ୟାପ୍ ରେ ପଢାଅ। ସେ ଟ୍ୟାପ୍ କେତେ ଜଣଙ୍କୁ ଦେଖା ହବ? ମାନେ ହାଇଏଷ୍ଟ ଗୋଟିଏ ଦିଟା ପିଲା ଦେଖିପାରିବେ। କ୍ଲାସ୍ ସାରା ଟ୍ୟାପ୍ ରେ ଦେଖି ପାରିବେ କି ପିଲା ନା ମୁଁସ୍ ଶୁଣିବା ପାଇଁ ଦିଆହଉଚି। ନା ସ୍ପିକର୍ ଦିଆ ହଉଚି ନା ଆଉ କିଛି ଦିଆଯାଉଚି। ତି ସେଇଟା ସମସ୍ତଙ୍କ ପାଇଁ ବି ହଉନି। ନେଟ୍ କନେକ୍ସନ୍ ପାଇଁ ବି ସେମାନେ ଦଉନାହାନ୍ତି। ନେଟ୍ ପାଇଁ ତ ଫିର ପଇସା ଦରକାର ନା?
ଏବେ ତ ନେଟ୍ ପାଇଁ ବି ମାନେ ଏମିତି କଲେଜ୍ ୱାଇଫାଇ କନେକ୍ସନ୍ କରାଗଲାଣି। ଆଉ ମୁଁ ଯୋଉ ସ୍କୁଲ ରେ ପଢୁଥିଲି ସେ ଏଥିରେ ବି ମାନେ ଆଗରୁ ଫାଷ୍ଟ ଟିଚର୍ ମାନେ ନିଜ ଫୋନ୍ କନେକ୍ଟ କରିକି ପ୍ୟାନଲ ବୋର୍ଡରେ ପଢଉଥିଲେ। କିନ୍ତୁ ଏବେ ତ ୱାଇଫାଇ କନେକ୍ଟ କରିକି ଆଉ ଆମ ସ୍କୁଲେ ହେଇଗଲାଣି ଯେତେ ଯାହା ହେଲେବି। କିନ୍ତୁ ମ୍ୟାମ୍ ମୁଁ ପଚାରୁଛି ଯେ ଏଇଟା ପିଲାଙ୍କ ଉପରେ କେତେ ଦୁର୍ପ୍ରଭାବ ପଉଛି ମାନେ ଯୋଉ ସ୍ମାର୍ଟ କ୍ଲାସ ରୁମ୍ ହଉଛି ଯଉ ମାନେ ଏବେ ସରକାର ଭାବୁଛନ୍ତି ସ୍ମାର୍ଟ କ୍ଲାସ ରୁମ୍ ଦ୍ଵାରା ପିଲାମାନଙ୍କର ଆଉ ଡେଭଲପମେଣ୍ଟ ହବ ସେମାନଙ୍କ ମାନସିକ ଚିନ୍ତାଧାରା ବୃଦ୍ଧି ପାଇବ ସେମାନେ ଆହୁରି ଭଲରେ ପାଠ ପଢା କୁ ମନେ ରଖିବେ ଶୀଘ୍ର ମନେ ରଖିବ ତ ଏଇଟା ମାନେ ସମ୍ଭବ ହଉଛି କି ନାଇଁ ପିଲାମାନେ ସେ କି ଭାବରେ ସେଇଟାକୁ ପଜେଟିଭ ରେ ନଉଛନ୍ତି କି ନାଇଁ ମୁଁ ସେଇଟା ପଚାରୁଛି।
ପିଲାମାନେ ଦେଖନ୍ତୁ ଯେତିକି ମୁଁ ଦେଖିଛି
ଆଜ୍ଞା।
ପିଲାମାନେ ଦେଖନ୍ତୁ ଯିଏ ଯାହାର ପିଲା ସ୍କୁଲରେ ପଢି ଦେଇେଇକି ଗଲା ତାକୁ ଫେର୍ ରିଭାଇଜ୍ କରିବାର ଅଛି। ସେତିକି ତ ନାଇଁ ସ୍କୁଲ ରେ ଥର ପଢିଥିଲେ କି ତାର ସେଇଟା ମନେ ରହିଯିବ ସେମିତି ତ କିଛି ନାହିଁ।
ଆଜ୍ଞା।
ପିଲା ବାର ବାର ରିପିଟ୍ କଲେ ଯାଇକି ପିଲାର ମନେ ରହିବ। ତ ଗର୍ମେଣ୍ଟ ସ୍କୁଲରେ ଯୋଉ ପିଲାମାନେ ଥାଆନ୍ତି ତାଙ୍କର ଫାଇନାନ୍ସିଆଲ୍ କଣ୍ଡିସନ୍ ଭଲ ନଥାଏ। ସେମାନେ ପ୍ୟାରେଣ୍ଟସ୍ ମାନେ ସ୍ମାର୍ଟ ଫୋନ୍ ବି ଆଫୋର୍ଡ କରିପାରନ୍ତିନି।
ଆଜ୍ଞା।
ମୁଁ ଦେଖିଛି ମୋ ଏରିଆ ର କଥା କହୁଛି।
ଆଜ୍ଞା।
ହେଲା ମାନେ ସ୍ମାର୍ଟ ଫୋନ୍ ଫୋନ୍ ବି ସ୍ମାର୍ଟ ଫୋନ୍ କଣ ସେମାନଙ୍କ ଘରେ ଫୋନ୍ ଗୋଟେ ବି ପାଇବା ବହୁତ୍ ମୁସ୍କିଲ୍। ସେମାନେ ଘରକୁ ଗଲେ ମୁଁ ଦେଖିଛି ଯୋଉ ପ୍ୟାରେଣ୍ଟସ୍ ମାନେ ସ୍ମାର୍ଟ ଫୋନ୍ ଦେଇକି ଏବେ ପିଲାମାନଙ୍କୁ ପଢ଼ଉଛନ୍ତି କି ପିଲା ହଁ ଭଲ ଟ୍ୟଉସନ୍ ଦେଇ ଏଜୁକେସନ୍ ସିଷ୍ଟମ ପୁରା ବିଗିଡ଼ି ଗଲାଣି।
ଆଜ୍ଞା।
ସେଇ ପିଲାମାନେ ହିଁ ଆଗକୁ ହଁ କିଛି ବୁଝିଲେ ଆଗକୁ ଯାଇପାରିଲେ। ଯୋଉ ପିଲାମାନଙ୍କୁ ଦିଆହଉନି ସେଇଟା ଗୋଟେ କଣ ଏତେ ଡିଫରେନ୍ସ୍ କରିଦିଆ ଯାଉଛି। ଏ ଯୋଉ ଏଜୁକେସନ୍ ସିଷ୍ଟମ୍ ଟାକୁ ଯାହାର ପଇସା ଅଛି ସେହି ପିଲା ହିଁ କେବଳ ଏଜୁକେସନ୍ ଆଫୋର୍ଡ କରିପାରିବ। ଆଗରୁ କଣ ଥିଲା ଏତେଟା ଫାଇନାନ୍ସିଆଲ୍ ଏତ ଡେଭଲପ କରିନଥିଲା। ସବୁ ପିଲାମାନେ ହଁ ଗରିବ ପିଲା ବି ସେଇ ଉଁ ସେଇ ପା ପାଠ ପଡୁଥିଲା ସେଇ ବହିରେ ଦେଖୁଥିଲା ମା ଆଉ ଗୋଟେ ବଡ଼ ପିଲା ବି ଭଲ ଫାଇନାନ୍ସିଆଲ ଷ୍ଟେବୁଲ ଘର ପିଲା ବି ସେଇ ପାଠକୁ ଦେଖୁଥିଲା ବହି ପଢ଼ିକି ଏବେ ପିଲାମାନଙ୍କୁ ବୁଝିବା ବହୁତ୍ ଡିଫିକଲ୍ଟ ହଉଛି। ଆ ଟିଚର ମା ବି ସେତିକି ଟାଇମ୍ ଦିଆଯାଉନି ଯେ ସେମାନଙ୍କୁ ଅନ୍ୟ କାମ ଦିଆଯାଉଛି। ତ ଯୋଉ ପିଲା ମାନେ ଫୋନ୍ ଇଏ ସବୁଥିରୁ ଦେଖିଦେଲା ସେ ବହୁତ୍ ହାଇଏଷ୍ଟ ନମ୍ବର ରଖିଦଉଛି ବହୁତ୍ ମାର୍କ ରଖି ପାରୁଛି କ୍ଲିଅର ହେଇପାରୁଛି। କିନ୍ତୁ ଯୋଉ ପିଲା ନ କରୁଛି ତା ପାଇଁ ପ୍ରୋବ୍ଲେମ ହଉଛି ଯାହାର ଫାଇନାସିଆଲ ଭଲ ନାହିଁ। ଏ ଆଫୋଡ କରିପାରୁନି ଫୋନ୍ ଲାପଟପ୍।
ହେଲେ ମାନେ ମୁଁ ଜାଣିବାରେ ତ ମାନେ ପିଲାମାନଙ୍କ ପାଇଁ ସେତେ ମାନେ ଯୋଉ ପ୍ରଥମରୁ ଦଶମ ଭିତରେ ପିଲା ରହିଲେ ସେମାନଙ୍କ ପାଇଁ ହୁଏ ତ ମାନେ ମାନେ ଏତେ ଫୋନ୍ ଆବଶ୍ୟକ ନାହିଁ ମୁଁ ଜାଣିବାରେ ଯେତିକି। ସେମାନେ ବାସ୍ ଖାଲି ମାନେ ସ୍କୁଲରେ ଯେତିକି ଯାହା ଜଦି ନୋଟ୍ କରୋନା ଟାଇମ୍ ରେ ନୋଟସ ଛାଡୁଥିଲେ ଅନଲାଇନ୍ କ୍ଲାସେସ୍ କରୁ ଥିଲେ କିନ୍ତୁ ଏବେ ତ ସେଇ କ୍ଲାସେସ୍ ବି ହଉନି ବାସ ଖାଲି ସ୍କୁଲ ବିଷୟରେ ଇନିଫରମେସନ୍ ରଖିବା ପାଇଁ। କି ଯୋଉ ମାନେ ସ୍କୁଲ କେବେ ଖୋଲିବ କଣ ଖୋଲିବ ଆଉ ଯଦି ନୋଟସ ମ୍ୟାମ କିଛି ଛାଡି ନଥିବେ ତାହେଲେ ଛାଡିବେ କି ଆଉ କୌଣ ସେଇ ବିଷୟରେ ଜାଣିବା ପାଇଁ ହିଁ ଫୋନ୍ ଦରକାର ତ ମାନେ ମୁଁ ଜାଣିବାରେ ପ୍ରଥମରୁ ଦଶମ ପିଲାମାନଙ୍କ ପାଇଁ ତ ଫୋନ୍ ଆବଶ୍ୟକ ହିଁ ନାହିଁ।
ହୁଁ ଏତେଟା ଦରକାର ନାହିଁ କିନ୍ତୁ ପରେ କମ୍ପିଟେଟିଭ୍ ପାଇଁ ହାୟର ଷ୍ଟଡ଼ି ପାଇଁ ଏଗୁଡ଼ା ବେଶୀ ଆବଶ୍ୟକ।
ହାୟର ଷ୍ଟଡି ପାଇଁ ତ ମାନେ କମ୍ପ୍ୟୁଟର ବି ଆବଶ୍ୟକ ଫୋନ୍ ବି ଆବଶ୍ୟକ କିନ୍ତୁ ମୁଁ କ କଥା ହଉଛି ଯୋଉ ପ୍ୟାନେଲ୍ ବୋର୍ଡ ବିଷୟରେ ମାନେ ଏଇଗୁଡା କେତେ ପିଲାମାନାନଙ୍କୁ ଇଏ କରିପାରଛି ଆଉ ପ୍ୟାନେଲ୍ ବୋର୍ଡ ହେକା ତ ମାନେ ଆଉ ପ୍ରଥମରୁ ଦଶମ କ୍ଲାସ ପିଲାଙ୍କର ମାନେ ଯୋଉ ସରକାରୀ ସ୍କୁଲ ରହିଲା ସେଇମାନଙ୍କୁ ଉପରେ ଅଛି। ତ ମୁଁ ସେଇଟା ପଚାରୁଥିଲି ଯେ କେତେ ଡେଭଲପମେଣ୍ଟ ମାନେ ପିଲାମାନଙ୍କ ମାଇଣ୍ଡ ବିକଶିତ ହଉଛି କି ନାଇଁ ପ୍ରକୃତରେ ବି ବିକଶିତ ହଉଛି ନାଇଁ ଆପଣ ବି ଦେଖିଥିବେ ଗୋଟେ ଗୋଟେ ଜାଗାରେ କଣ ହୁଏ ନା ଆଉ ହ ପ୍ୟାନେଲ ବୋର୍ଡ ର ମାନେ ଭୁଲ ଭୁଲ ବ୍ୟବହାର କରନ୍ତି ଯେମିତି କି ଆଉ ଧରିନିଅ ସାର୍ ନଥିବେ କି ମ୍ୟାାମ ନଥିବେ ପିଲାମାନେ ନିଜେ ୟୁଟ୍ୟୁବ ଲଗେଇକି କାର୍ଟୁନ ବଗେରା ସବୁ ଦେଖନ୍ତି। ଆଉ କଣ ଆଉ କଣ ହୁଏନା ଆଉ ମାନେ ବେଳେ ବେଳେ ଟିଚର ମାନେ ବି ସେଇଟାକୁ ଭୁଲ ବ୍ୟବହାର କରନ୍ତି। ତାଙ୍କର ଯଦି କିଛି ଆସାଇନମେଣ୍ଟ ଥିବ ସେ କଣ କରନ୍ତି ନା ପିଲମାନଙ୍କୁ ନ ପଢେଇକି ଆଉ ସେ ପ୍ୟାନେଲ ବୋଡ ରେ ହିଁ ପିଡିଏଫ୍ କାଢିଦେବେ ଆଉ ଭିଡିଓ ପିଲାମାନଙ୍କୁ ଦେଖେଇଦେବେ ଯୋଉ ଟପିକ୍ ଟା ପଢୁଉଥିବେ ଆଉ କିନ୍ତୁ ପ୍ୟାନଲ ବୋଡର ବି ଭଲ ଉପକାରିତା ବି ରହିଛି ଯେମିତିକି ଧଦିନିଅ ଆଉ ଆମେ କୌଣସି ରାଜା ମହାରଜାଙ୍କ ବିଷୟରେ ପଢ଼ଉଛେ। ଆମେ କୌଣସି ଜୋଗ୍ରାଫିରେ ପିଲାମାନଙ୍କୁ ନଦୀ ବିଷୟରେ ପଢଉଚେ କି ଗୁମ୍ଫା ବିଷୟରେ ପଢଉ ଚେ ଜଳପ୍ରପାତ ବିଷୟରେ ପଢ଼ଉଚେ। କୌଣସି କାରୁ କାରୁକାର୍ଯ୍ୟ ବିଷୟରେ ପଢୁଛେ କଳା ବିଷୟରେ ପଢଉଚେ। ଆଉ ଐତିହାସିକ ସ୍ଥାନ ଦର୍ଶନୀୟ ସ୍ଥାନ ବିଷୟରେ ପଢଉଚେ ଏଇଗୁଡାକୁ ପିଲାମାନେ କଣ କରନ୍ତି ନା ପ୍ୟାନେଲ ପଟରେ ଯଦି ଆମକୁ ତା ଛବିଟା ଦେଖେଇବା। ତାହେଲେ ପିଲାମାନେ ସେଇଟାକୁ ସହଜରେ ଗ୍ରହଣ କରିପାରନ୍ତି କିନ୍ତୁ ତାର ଭୁଲ ବ୍ୟବହାର ବି ସେଟା କରିପାରନ୍ତି ସେମାନେ ଟିଚର ନଥିଲା ବଳେ ମୁଁ ଯେମିତି କହିଲି ଯେ ଆଉ କାର୍ଟୁନ ହେକା ଦେଖନ୍ତି କେ କେତେ ଜଣ କଣ କରନ୍ତି ନା ହେଇ ମାନେ ହା ଯେତିକି ମାନେ ବ୍ଲାଗ ବ୍ଲାଗ୍ ଯେତେବେଳେ ପ୍ୟାନଲ ନଥିଲା ଯେ ବ୍ଲାକ୍ ବୋର୍ଡ କୁ ଯେମିତି ୟୁଜ୍ କରୁଥିଲେ। ସେମିତି ବ୍ଲାକ୍ ବୋର୍ଡକୁୁ ୟୁଜ୍ ନ କରିକି ସେମାନେ ପ୍ରାୟତଃ ପ୍ୟାନେଲ ବୋର୍ଡକୁୁ ୟୁଜ୍ କରନ୍ତି।
ଆଚ୍ଛା ଆପଣଙ୍କବେଳେ ଏଇଟା ଥିଲା କି ପ୍ୟାନେଲ୍ ବୋର୍ଡ଼ ଥିଲା କି।
ଆଜ୍ଞା ହଁ ଥିଲା ମୋ ବେଳେ।
ଥିଲା ଓହୋ ହାଇ ସ୍କୁଲରେ ନା।
ଆଜ୍ଞା ତ ମାନେ ପି ଛୋ ଯୋଉ ମାନେ ଅଁ ନାଇନ୍ଥ ଟେନ୍ଥ ପିଲା ରହିଲେ ସେମାନଙ୍କ ପାଇଁ ହିଁ ପ୍ୟାନଲ ବୋର୍ଡ ରଖାଯାଏ। ଆଉ ତାଙ୍କ କ୍ଲାସ୍ ରୁମରେ ହିଁ ପ୍ୟାନେଲ ବୋର୍ଡ ର ସିଷ୍ଟମ୍ ଥାଏ ଆଉ ପ୍ରଥମରୁ ଯୋଉ ଅ ଅଷ୍ଟମ ପର୍ଯ୍ୟନ୍ତ ପିଲା ରହିଲେ ସେମାନଙ୍କ ପାଇଁ ମାନେ ସେମାନଙ୍କ କ୍ଲାସ୍ ରୁମ୍ ରେ ନ ଥାଏ ସେମାନଙ୍କୁ ବାସ୍ ଖାଲି ନର୍ମାଲି ପାଠ ହିଁ ପଢାଯାଏ କିନ୍ତୁ ଅ ନବମ ଦଶମ ପିଲାଙ୍କୁ ପ୍ୟାନେଲ୍ ବୋର୍ଡ଼ ସାହାଯ୍ୟରେ ବିଭିନ୍ନ ଜାଗା ଦେଖେଇକି ସେମାନଙ୍କର ଡେଭଲପମେଣ୍ଟ ପାଇଁ ମାନସି ସେମାନେ ଅତି ସହଜ ରେ ପାଠ ଟାକୁ ଧରି ପାରିବେ ବୋଲି ସହଜରେ ମନେ ରଖି ପାରିବେ ବୋଲି ସେଥିପାଇଁ ପ୍ୟାନେଲ୍ ବୋର୍ଡ଼ର ସୁବିଧା କରାଯାଏ ଆଉ ଆଉ ଲାଇବ୍ରେରୀ ରେ ବି ଆ ମାନେ ପ୍ୟାନେ ଏବେ ପ୍ୟାନେଲ୍ ବୋର୍ଡ ଅଛି ଆମେ ଯୋଉ ସ୍କୁଲ୍ ରେ ପଢୁଥିଲୁ ସେଇ ସ ସ୍କୁଲ୍ ରେ ଲାଇବ୍ରେରୀ ରେ ବି ପ୍ୟାନେଲ୍ ବୋର୍ଡ ଥିଲା ଆଉ
ଲାଇବ୍ରେରୀ ବି ଥିଲା ସ୍କୁଲରେ?
ଆଜ୍ଞା ଲାଇବ୍ରେରୀ ବି ଥିଲା।
ଆଚ୍ଛା। ଉୁଁ ହୁଁ ଏଇଟା ଆପଣଙ୍କ ପାଇଁ କଣ ହେଇଛି ଭଲ ହେଇଛି ନା?
ହଁ ହେଲା ମୁଁ ତ ମାନେ ଆମେ ଯେତେବେଳେ ଟେନ୍ଥ ମାନେ ଟେନ୍ଥ ଅଧା ଯେତେବେଳେ ଥିଲା ସେତେବେଳେ ହିଁ ଏଇ ସବୁ ସି ଷ୍ଟମ୍ ଆସିଲା ତ ଆମେ ତାକୁ ବେଶୀ ବ୍ୟବହାର କରି ପାରୁନୁ ଯେମିତି କି ଆମର ସପ୍ତାହକୁ ଗୋଟେ ଦିନ ରୁହୁଥିଲା ମାନେ ସପ୍ତାହ ଗୋଟେ ସପ୍ତାହର ଲାଷ୍ଟ୍ ଶନିବାର ରହୁଥିଲା ଧରିନିଅ ଲାଇବ୍ରେରୀ ପଢିବା ପାଇଁ ତା ଆର ଗୋଟେ ସ ଆଉ ଗୋଟେ ସପ୍ତ ପ୍ତହରେ ଆଉ କିଛି କରିବା ପାଇଁ ଥିଲା ତ ମାନେ ଆଉ ସାଇନ୍ସ୍ ଲାବ୍ରୋଟୋରି ଆମେ ଯେମିତି ଟୋଟାଲି ୟୁଜ୍ କରିପାରୁନୁ ଏବେ ପିଲା ୟୁଜ୍ କରୁଛନ୍ତି କି ନାଇଁ ମୁଁ ଜାଣିନି କିନ୍ତୁ ଆମ ବେଳେ ସେଇଟା ଟୋଟାଲି ୟୁଜ୍ କରିନୁ କିନ୍ତୁ ଲାଇବ୍ରେରୀ ୟୁଜ୍ କରିଛୁ ଆଉ ଲାଷ୍ଟ୍ ସାଁ ଯୋଉ ଲାଷ୍ଟ୍ ଶ ଶନିବାର ଥିଲା ସେଇଦିନ ଆମେ କଣ କରୁ ନା ଲାଇବ୍ରେରୀ କୁ ଯାଇକି ଯିଏ ଯାହାର ଯୋଉ ବୁ ବହି ପସନ୍ଦ ସେଇ ବହି ପଢୁ ଆଉ ଆମକୁ ଘରକୁ ନବାକୁ ବି ସେ ଅନୁମତି ଦିଅନ୍ତି।
ହୁଁ ହୁଁ ଏଇ ସବୁ ଆମ ବେଳେ ଟୋଟାଲି ହିଁ ନଥିଲା। ନା ଲାଇବ୍ରେରୀ ପ୍ୟାନେଲ୍ ବୋର୍ଡ କିଛି ବି କମ୍ପ୍ୟୁଟର ବି ୟୁଜ୍ ଆମେ ଜାଣିନଥିଲୁ। ଏବେ ମୁଁ ଦେଖୁଛି ପିଲାମାନଙ୍କୁ ପଢ଼େଇଲା ବେଳେ
ଆଜ୍ଞା।
ଉୁଁ ଏବେ ମୁଁ ଦେଖୁଛି କି ଛୋଟ ପିଲାମାନଙ୍କ ପାଇଁ ଟିକେ ଡିଫିକଲ୍ଟ ହାଇସ୍କୁଲ୍ ପିଲାଙ୍କ ପାଇଁ ଇଜି ହଉଥିବ।
ଆଜ୍ଞା।
ହୁଁ ହୁଁ। ଆଉ କଣ ଆପଣଙ୍କ ଟାଇମ୍ ରେ ଆଉ କଣ ଏମିତି ସିଷ୍ଟମ୍ ଆସିଛି ଯୋଉଟା ଭଲ ଆପ୍ଲିକେବୁଲ୍ ହେଇ ପାରୁଛି?
ହଁ ସେମିତି ଏତିକି ସିଷ୍ଟମ୍ ଯାହା ପ୍ୟାନେଲ୍ ବୋର୍ଡ ରେ ଆମକୁ ଦେଖାନ୍ତି ସହଜରେ ମାନେ ଆମେ ସ ଆମକୁ ଆଟ୍ରାକ୍ ଟିଭ୍ ଲାଗେ ଦେଖିବାକୁ ବାସ୍ ସେତିକି ହିଁ ଆଉ ଲାଇବ୍ରେରୀ ଯାହା ୟୁଜ୍ କରିଛୁ। ଆ ସେତିକି ଆଉ ଆମ ବେଳକୁ ମାନେ ଅଧିକ ଅଧିକ ମାନେ କଣ ଖେଳ ସାମଗ୍ରୀ ଦିଅନ୍ତି ଯାହା ଫଳରେ କି ଆମେ ହଁ ଭଲ ଭାବରେ ଖେଳି ପାରୁଛୁ ସେଇଟା ହିଁ ବାସ୍ ଆଉ ବେଳେ ବେଳେ କଣ ହୁଏ ନା ଆମର ମ୍ୟାମ୍ ବି କଣ କରନ୍ତି ଏମିତି ପି ଡି ଏଫ୍ ଡା ଇଏ କରିକି ଭିଡିଓ ଲଗେଇ ଦିଅନ୍ତି ସେ ତାଙ୍କର କାମ କରନ୍ତି ଆମେ ଏମିତି ଦେଖୁ। ଆଉ ବେଳେ ବେଳେ ବେଳେ ବେଳେ ନ ଦେଖିକି ସାଙ୍ଗମାନଙ୍କ ସହ କଥା ହଉ। ତ ଭଲ ବି ହେଇଛି ଖରାପ୍ ବି ହେଇଛି।
ସାଇନ୍ସ୍ ବୁଝିବା ପାଇଁ ଏଇଟା ଇଜି ହେଇଥିବ ପ୍ୟାନେଲ୍ ବୋର୍ଡ ଟା।
ହଁ ହଁ ଆମର ସାଇନ୍ସ୍ ଯୋଉ ସାର୍ ଥାଆନ୍ତି ସେଇ ୟୁଟ୍ୟୁବରେ ସର୍ଚ୍ଚ କରିକି ଆମକୁ ନ ସବୁ ମାନେ ଯୋଉଡ଼ା ଯୋଉଡ଼ା ସବୁ ରହିଲା ସେଗୁଡ଼ାଁ ମୁମାନେ ବଡିପାର୍ଟସ ସେଗା ସେଗୁଡ଼ାକ ସବୁବି ଦେଖାନ୍ତି।
ଆଚ୍ଛା ହଁ। ସାଇନ୍ସ ଜୋଗ୍ରାଫି ଇଏ ସବୁ ଇଜି ହେଇଥିବ ବୁଝିବା ପାଇଁ ତାହେଲେ ହୁଁ ହୁଁ ଆମ ବେଳେତ ଏସବୁ ନଥିଲା କିଛି।
ହଉ ମ୍ୟାମ୍ ଟାଇମତ ହେଇଗଲାଣି ଆଉ ଆପଣ କଲ୍ କାଟନ୍ତୁ।
ଆଜ୍ଞା ଆଜ୍ଞା ଠିକ୍ ଅଛି।